କଣ କରୁଛନ୍ତି?
ବସିଛୁ ଆଉ କଣ କରିବୁ ଘାସ ଉପାଡୁଛି।
କା ଘାସ ଉପାଡୁଛନ୍ତି।
ଗଛ ଲଗେଇଛୁ ତ। ନାଇଁ କାମ ସରିନି ଏବେ ଏଇ ଯୋଉ ଗଛ ଲଗେଇଛି ଯୋଉ ଘଟିଛି ନା ସେଟାକୁ ବସିକି ଉପାଡୁଛି। ଆଉ ଏବେ ଘରକୁ ଯିବି ଘରକୁ ଯାଇକି ଝାଡୁ ଫାଡୁ
ଆଛା। ଆଉ କଣ କେମିତି ଚାଷ ବାସ କଣ କେମିତି ଆପଣଆଡ ଆପଣଙ୍କ ଆଡେ ହଉଛି?
ଏବେ ନା ସବୁ ଗଛ ପତ୍ର ଲଗଉଛନ୍ତି ସବୁ ଲଗା ହଉଛି ଆଉ। ଗଛ ଲଗେଇଛୁ ସବୁ ଗଛ ମଞ୍ଜି ଲଗେଇ ସେଠୁ ଗଛ ସବୁ ଉଠିଲାଣି ଆଉ ଗଜା ସବୁ ଭାରି ଇଛି ଆଉ।
ଆଉ କିଛି ପ ତାହେଲେ ଫଳ ଫଳିନି ପରିବା ପତ୍ର କିଛି ଫଳିନି।
ବର୍ଷା ହଉଛି।
ଆଛା। ଆମର ତ ସେମିତି ବାଇଗଣ ଗଛ ଛ ଦିଟା ଲଗେଇଛୁ ଯେ ଖରାରେ ତ ପୋଡ଼ି ଯାଉଛି ଯେ ତାକୁ ଏବେ ପାଣି ଦଉଛୁ। ଆଉ ସେଇ ଯେଉଁ ଝୁଡ଼ଙ୍ଗ ଜହ୍ନି
ଆମରତ ତୁ ସେଇଟାରେ ସବୁ ଗଛ ହେଲାଣି ଆଉ। ପାଣି କାଡ଼ି ଗଛ ଟା ଶୁଖି ଗଲାଣି ବୋଲି ବର୍ଷା କୁ ଅନେଇଲେ ଦେଖିଲାବେଳୁ ବର୍ଷା। ରାଣୀ କାଲି ଆଣିକି ଆଣିକି ଦେଇଛନ୍ତି ଆଜି ସକାଳେ ପୁଣି ଦେଲେ। ପାଣି ଟାଣି ନଉଛି ଏତେ ଖରା ହଉଛି ତ ପାଣି ଟା ନଉଛି ଶୁ ଶୁଖି ଯାଉଛି। ଛେଳିକି ଟିକେ ଅନଉଛୁ ଖରା ବେଳେ ଛେଳି ଆସିକି ଖାଇଯାଉଛନ୍ତି। ସବୁ ଗଛ ଉଠିଗଲାଣି ଯେତିକି ଗଛ ସବୁ ଲଗେଇଥିଲେ ସବୁ ଉଠି ଯାଇଛି। ବର୍ଷା ତ ହଉନି ଆଉ କଣ କରମୁଁ। ତାପରେ ଏଠି ପାଣି ସୁବିଧା ନାହିଁ ବୋଲି ସେ ଯୋଗୁଁ।
ହଁ।
ହଉ ଗଛ ଯୋଉ ଲଗେଇଛନ୍ତି କେତେ କଣ ହେଲାଣି ଗଛର?
ହଁ ଗଛ ସବୁ ବଞ୍ଚି ଯାଇଛି। ତାକୁ ସବୁ ଏଇ ଖରାଟା ତ ପ୍ରବଳ ହଉଛି ତାକୁ ଶୁଖି ଯାଉଛି। ସକାଳେ ସନ୍ଧ୍ୟା ବେଳେ ଦି ଟାଇମ୍ ପାଣି ଦବାକୁ ପଡୁଛି ଏବେ। ଆଉ ବର୍ଷା। ଏଟା ତ ହଉନି ଅପେକ୍ଷା କରୁଛୁ ବର୍ଷାକୁ ବର୍ଷା ତ ହଉନି ଆଉ ଦେଖିବା ପାଣି ତ ଦିଆ ଚାଲିଚ ଦେଖିବା କଣ ହଉଛି।
ବର୍ଷା ତ ହେଲେ ସିନା ଗଛପତ୍ର ଟିକେ ବଞ୍ଚନ୍ତା ଯାହା ବର୍ଷା ନାହିଁ ତାପରେ ପାଣି ସୁବିଧା ଥିଲେ ହଁ ସକାଳ ସନ୍ଧ୍ୟାବେଳେ ଦେଇଦିଅନ୍ତୁ ପାଣି ସୁବିଧା ହିଁ ନାହିଁ ଏଠୁ ଯାଇକି ତାଙ୍କ ଦୁରିଆରୁ ଟ୍ୟୁବଲ ଅଛି ସେଠୁ ଆଣିଲା ବେଳୁ ହଉନି
ଆଚ୍ଛା
ଗଛ ଡଙ୍କେଇଲାଣି ନା ଡଙ୍କେଇନି? ଆମ ଘରେ ଅଛ ହୁଁ ହୁଁ
ଏବେ ସବୁ ବାହାରୁଛି ଗଛ ସବୁ ବାହାରୁଛି ଡଙ୍କ ହେଇନି
ଅହୋ ଏଇଥର ତାହେଲେ ଲଗେଇଛଛନ୍ତି?
ହଁ ଏବେ ଲଗା ହେଇଛି ଏଇ ଏ ରଜ ପରେ ପରେ ଲଗା ହେଇଛି ଆଉ
ଉୁଁ ହ ତାହେଲେ ଆମର ବି ସେ ରଜ ପରେ ପରେ ଲଗେଇ ଦେଇଛ ଆମେ ବି ଲଗେଇଛୁ ସେଇ ରଜ ପରେ ପରେ ହିଁ ଲଗେଇଛୁ।
ଗଛ ଅଛି ଟିକେ ଯଦି ବର୍ଷା ଟିକେ ହେଇଯାଆନ୍ତା ଭଲ ହଅନ୍ତା ଗଛ ଗୁରା ଟିକେ ଜିଇ ଯାନ୍ତା ଆହୁରି।
ହଁ ଆପଣଙ୍କ ଆଡେ କଣ କେମିତି ରଜ ପାଳନ ହୁଏ କେମିତି?
ଆମପଟରେ ରଜ ଏଇ ରଜରେ ପୋଡ ପିଠା କରନ୍ତି ଚକୁଳି ପିଠା ଯିଏ ଯେକୌଣସି ପିଠା କରିପାରିଲା କିନ୍ତୁ ପୋଡା ପିଠା ଟା ହିଁ ମେନ୍ ଆଉ
ଆଛା ଆପଣ କରିଥିଲେ ପୋଡପିଠା?
ନାଇଁ ଆମର ପୋଡ଼ପିଠା ଏଇଥର କରିନୁ କାରଣ ଆମର ଯେଉ ବାପା ମାରୁଛନ୍ତି ବୋଲି ଆମର ଏ ଏଥର ପୋଡ଼ପିଠା ହିଁ କିଛି ପିଠା ହିଁ କରିନୁ।
ଓହୋ ବର୍ଷେ ହେଇନି ବୋଲି ସେଥିପାଇଁ ପିଠା ହାତ ହେଇନାହାନ୍ତି।
ଆଚ୍ଛା ଆଚ୍ଛା ଆଉ କେମିତି ରଜ କଣ କେମିତି ପାଳିଲେ?
ହଁ ରଜ ସେମିତି ଦେଇଥିଲେ ବାପଘର ଦେଇଥିଲେ ଆଉ ସେରେ ସବୁ ଦେଇଥିଲେ ପିଠା ପିଠା ସବୁ ଦେଇଥିଲେ ପିଠା ମିଠ ପିଠା କଦଳୀ ଆମ୍ବ ସବୁ କଥା ଦେଇଥିଲେ ସବୁ ଦେଇଥିଲେ ଖାଇବା ପାଇଁ ସେଇଟା ସବୁ ଖାଇକି ସେମିତି ରଜ କଲୁ ଆଉ ନିଜେ ତ ଏଇ ବର୍ଷ କରିପାରିବୁନି ନା
ଆଉ କୋଉଠି କେମିତି କଣ ଖାଇ ଫାଇ ପଡିଥିଲା ନା ଏଇ ବର୍ଷା ନା ପଡ଼ିନି?
ହଁ ଘାଇ ପଡିଥିଲା
ଖାଇ ପଡିଥିଲା?
ହଁ
ଯାଇଥିଲେ ଖେଳିବା ପାଇଁ ବୁଲିବା ପାଇଁ?
ନା
ଯାଇନାହାନ୍ତି?
ନା
ଆ ରଜ ଟା ଏଡେ ବଡ ପର୍ବଟେ କେମିତି ବୁଲିବା ପାଇଁ ଯାଇନାହାନ୍ତି?
କୋଉ ଆଡେ ଯାଇ ଯାଇନୁ ତ ଯାଇପାରିଲୁନି ଆଉ
ବାପର ଝିଅ ହବୁ ଯେ ବୁଲିବୁ ଆଉ ବୋଉ ହେଇକି ଆଉ ବୁଲି ପାରିବୁ ନା
ଆଜ କାଲି ବୋଉ ଝିଅର ଆଉ କଣ ସମ୍ପର୍କ ଅଛି ବୋଉ ବି ସୁଧାକି ଝିଅ ହେଇଯାଉଛନ୍ତି ବାପଘର ନା ଶାଶୁଘରେ
ହଁ ଅଛନ୍ତି ସେମିତି ଆଉ ସବୁଠି ସେଇଟା ସୁଟ୍ କରିବ ନା।
ହଁ ଯାହାର ଯେମିତି ମାଇଣ୍ଡ ରେ ମାନେ ଅଛି। ଯିଏ ଯେମିତି ଇଏରେ ଚଳୁଛନ୍ତି ଆଉ।
ହମ୍ ତାପରେ କିଏ ଭଲ ପାଇବ କିଏ ଖରାପ ପାଇବ କାହିଁ ଯିବୁ? କାହିଁ ଶୁଣିବୁ ତେଣୁକରି ନଯିବା ଆଉ ଦେଖେ ଛୋଟ୍ ଛୁଆ ତ କଲେ କଥା ଆଉ ଆମଠି ଆଉ କଣ ଅଛି। ମୁଁ ତ ନିଜ ଲୁଗାରେ ଗୋଟେ ପକେଇ ଦେଇଛି। ଥିଲି ଝୁଲା ସେଇଠି ଝୁ ଝୁଲିକି ଖେଳିଲି। ଆଉ ଝୁଲା ଟିକେ ଖେଳିବା କଥା ଯୁତନିରେ ରଜରେ ଟିକେ ଝୁଲିବା କଥା ଆଉ।
ଆଚ୍ଛା ଆଚ୍ଛା। ଆଉ ହଁ ସାନ ପୁଅର। ମୁଁ ତ ଏଇଠି କାମ ସାରିକି ଏଇଠି ବସିଛି।
ସବୁ କାମ ସରିଲାଣି ରୋଷେଇ ବସେଇଲେଣି ନା ବସେଇନାହାନ୍ତି? ରୋଷେଇ ଭାତ ଫାତ ବସେଇଲେଣି ନା ବସେଇନାହାନ୍ତି? ଆଜି କଣ ବଶ୍
ବସା ହେଇନି ରାତିକି ତ ରୁଟି ହବ।
ହଁ।
ରାତିରେ ରୁଟି ହବ ଆଉ ଏବେ କଣ ଆଉ ଏତେବେଳୁ ବସେଇବି ରାତିରେ ରୁଟି ହବ।
ପଖାଳ ଖାଉଛନ୍ତି ନା ଗରମ?
ନାଇଁ ଆମର ଗରମ୍ ଗରମ୍ ଖାଆନ୍ତି। ଆମର ତ ଯେତେ ବଡ଼ ଖରା ହେଲେ ବି ଆମର ଗରମ ଆମର ଛୁଆ ମାନେ ପଖାଳ ଖାଆନ୍ତିନି।
ଉଁ ହୁଁ ଭଲ ପୁଡୁନି ଖାଇନି ଅଭ୍ୟାସ ତାଙ୍କର ହେଇଛି ଆଉ।
ହଁ ଆମର ସମସ୍ତଙ୍କର ଗରମ ମୋ ଦେହରେ ବି ପକ୍ ପଖାଳ ଯାଉନି। ଆ ଛୁଆ ମାନେ ବି ସୁଧା କିି ସେଇ ପଖାଳ ବି ଖାଇବେନି ଏଇ ଯଦି ସ ଖାଳୁ ମୁଠେ ଖାଇଲେ ଖାଇଲେ ନହେଲେ ସବୁଦିନ ଆମର ଗରମ୍।
ଉଁ ହୁଁ। ସେଟା ସେ ଛାଡିିବେନି ସେ ସବୁ ଜିନିଷ ନ କଲେ।
ଆଚ୍ଛା ଆଚ୍ଛା। ଆପଣ କଣ ଖାଇଛନ୍ତି ଆଜି?
ଆଜି ଭାତ, ପଖାଳ ଭଜା, ଭେଣ୍ଡି ପୋଟଳ ଭଜା ଆଉ ଆଳୁ, ବାଇଗଣ ଉଁ ଟମାଟୋ ସବୁ ପକେଇକି ସିଝା କରିଥିଲି ରସୁଣ ଛୁଙ୍କ ଦେଇଥିଲି। ସେଇଟା ମୋତେ ଭଲ ଲାଗେ ତ ମୁଁ ସେମିତି କରିକି ଫୁଟେଇଲେ ମତେ ଭଲ ଲାଗେ ଖାଇବା ପାଇଁ। ମୁଁ ସେମିତି କରିଦେଇ ଥିଲି ମୋ ପାଇଁ। ଆଉ କୋବି ଭାଜିଥିଲି ବନ୍ଧାକୋବିକୁ ଭାଜି ଦେଇଥିଲି।
ଆଚ୍ଛା ଆଚ୍ଛା।
ହୁଁ।
ହଁ ପଖାଳ ଭାତରେ ତ ଯାହାହେଲେ ଚଳିଯିବ ଆଉ। କିଛି ନହେଲେ ଭଜା ଟିକେ ଶାଗ ଟିକେ ହେଲେ ବି ଚଳିଯିବ।
ହଁ। ଏଇନା ତ ଆଉ ଆମ୍ବ ମିଳୁନି ତଥାପି ଆମ୍ବ ଥିଲା ଆଣିଥିଲେ କଞ୍ଚା ଉରା ସେ ତ ଖାଇବେନି କଞ୍ଚା ତାପରେ ବାପ ଭାପ ଏବେ ଏତେ ପୋକ ବାହାରୁଛନ୍ତି ଆମ୍ବ ବାପ୍ କୁହ ତିନିଟା ଆମ୍ବ ଆଜି କାଟିଲି ଖାଲି ପୋକ।
ଏ ନା
ଡର ମାଡୁଛି ସେ ଆମ୍ବ ଖାଇବା ପାଇଁ।
ଆଉ ଦେଖିକି ଖାଉଥିବେ ନ ନାଇଁ ପୋକ।
ହଁ ବା ଦେଖି ଦେଖି ଆ କାଟିଲି ବାପା ମା ଏତେ ପୋକ ଭା ମୁଁ ଡରିକି ଆଉ ମୋ ପୁଅ ମାନେ ମୋ ପୁଅ ବହୁତ ଭଲ ପାଏ ଆମ୍ବ ଖାଇବା ପାଇଁ ତାକୁ ଲୁଚ ଲୋଚେଇକି ରଖିଛି ହିଁ ଦଉନି କାରଣ ସେ ଖାଇଦବ ଛୋଟ ଛୁଆ ନା ମୁଁ ତାକୁ ଲୁଚେଇକି ରଖି ରଖିଦେଇଛି ଆମ୍ଭକୁ।
ସେ ଖାଇଦବ ଆମ୍ବ ଆଜି ବି ତଥାପି ମ ମାଗୁଥିଲା ଆମ୍ବ ମୁଁ କହିଲି ନା ନା ଆମ୍ବ ନାହିଁ ସରିଯାଇଛି। ଛୋଟ ଛୁଆ ସେ ଜାଣିଛି ନା ଯାହା ପାଇଲା ଖାଇଦେବ।
ହଁ। ଛୁଆ ମାନଙ୍କୁ ଆମେ ଯାହା ଦବା ସଏ ତ ସେଇଆ ଖାଇବେ ନହେଲେ ଯଦି ନଦେଲେ ସିଏ ତାଙ୍କର ଯୋଉଠି ରଖିଥିବେ ନହେଲେ ତାଙ୍କୁ ଯଦି ପସନ୍ଦ ହେଲା ସିଏ ଆଣିକି ଖାଇଦେବେ ଆପେ ଆପେ।
ନିଜେ ମୋ ପୁଅର ଆମ୍ବ ଯୋଉଠି ଥିବ ସେ ନିଜେ ମାନେ ଦେଖିଲେ ନା। ସେ ନିଜେ ଆଣିକି ହିଁ ଖାଇଦବ। ଆଉ ତାକୁ ମାଗିବାକୁ ପଡିବନି କି ମାମା ଏଇଟା ଖାଇବି ଖାଲି ପଚାର ଦ ମାମା ଏଟା ଖାଇବୁ କିବି ସେଇଆ ଖାଇସାରିବଣି ନହେଲେ ସେ ଲୁଚିକି ନେଇକି ସେପଟେ ଦାଣ୍ଡ ପଟରେ ନେଇକି। ଖାଇଦବ ମୁଁ ଏପଟେ ବାରିପଟରେ, ସେ ଦାଣ୍ଡ ପଟରେ ନେଇକି ଲୁଚେଇ ଖାଇଦବ। ଆମ୍ବଟା ହଉଛିଥିଲା ତାର ପ୍ରିୟ ତାକୁ ଏବେ ମୁଁ ମନା କଲି ଯୋଉ ରଜ ଉପ ଯେମିତି ଶୋଇଲା ମୁଁ ଆଉ ପୁଅକୁ ପାଟି କଲି ମୁଁ କହିଲି ଯିଏ ତୋତେ ଆମ୍ବ ଯାଚିବେ। ଆମ୍ବ କାଟିବେ। ଆଜ୍ଞା ହଉ ମୁଁ ରହୁଛି ହ
ଆଚ୍ଛା।
ହଉ।
ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ ହଁ। ହ୍ୟାଲୋ।
ହଁ ମୁଁ ରଖୁଛି।
ହ ହଉ।
ପଛରେ କଥା ହେବା।
ହଉ।